ହ୍ୟାଲୋ।
କ
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର କୁହନ୍ତୁ।
କଣ କରୁଛନ୍ତି?
ଏଇ ଶୋଇଥିଲି ଆପଣ?
ମୁଁ ଏଠି ବସିଛି ଆଉ।
ହଁ ରୋଷେଇ ସାରିଲେଣିି?
ଆଜ୍ଞା ରୋଷେଇ ସାରିଲାଣି ଖିଆପିଆ ହେଇନି ହବ ଆଉ ଆପଣ କଣ କରୁଛନ୍ତି ରୋଷେଇ ସାରିଲେଣି?
ନାଇଁ ମୋ ମା ମୋ ବୋଉ ମୋ ଛୁଆ ବୋଉ ଅଛନ୍ତି ସେମାନେ ରୋଷେଇ କରନ୍ତି ମୁଁ ମୋର କିଛି କାମନାହିଁ ହଁ।
ଓହୋ। ଅ ଆଉ ଆପ ଆପଣଙ୍କର ସେପଟେ କଣ କେମିତି ସବୁ ବୁଲିବାକୁ ପିକ୍ନିକ୍ ସ୍ପଟ ଅଛି?
ହଁ ଆମର ତ ବହୁତ ଜାଗାରେ ପିକନିକ ସ୍ପଟ ଅଛି ଆ ଟାଉନ ଏରିଆରେ ତ ବହୁତ ଜାଗାର ଅଛି ଭଲ ଭଲ ଜାଗା ବି ମନ୍ଦିର ଅଛି ବି ପାର୍କ ଭଳିଆ ଅଛି ସେଠି ସବୁ ବସନ୍ତି ବୁଲନ୍ତି ଇ ସବୁ ଆଉ ଆପଣ କଣ ରୋଷେଇ କରିଛନ୍ତି।
ଆଜି ହେଇଥିଲା ଆମର ଭେଜ ଉପରେ ଯା ସବୁ ହେଇଛି ଆଉ ଏଇ ଭାତର ଡାଲ ମା ଏ ଭଜା ହେଇଛି ଯାହା ସବୁ ଆମର ହେଲ୍ଦି ଉପରେ ଆମର ସନ୍ତୁଳା ଫନ୍ତୁଳା ଏସବୁ ମସଲା ମସଲି ଏସବୁ ଆମର ହୁଏନି ଏତେ ମାନେ ଆମ ଭଲ ଲାଗେନ ଆମେ ଏ ତ କରୁନା ଆମ ଦେହ ଖର ବହୁ
ହଁ ହଁ ଏବେ ତ ଏବେ ଗ୍ୟା ପ୍ରବ୍ଲେମ୍। ହଁ ଗ୍ୟାସ ପ୍ରୋବ୍ଲେମ ଏବେ ବହୁତ ଗୁଡା ବାହାରୁଛି ସମସ୍ତଙ୍କର ଛୋଟ ଛୋଟ ଛୁଆଙ୍କର ବି ଗ୍ୟାସ ପ୍ରୋବ୍ଲେମ ଏଇ ପଦା ଜିନିଷ ଖାଇକି କୁରକୁରି ଵି
କୁରକୁରି ଏସବୁ ଜିନିଷ ତ ଯେତେ ଆ ଭେଟ କରିବା ସେତେ ଭଲ ଲାଗେ ସବୁ ଜିନିଷ ଦେହ ପାଇଁ ଭଲ ନୁହେଁ।
ହଁ ଏଇ ସବୁ ହଉଛି ଆଉ ଦେହ ପାଇଁ କୁୁରକୁରି ଗୁଡା ତ ସବୁ ବେଶୀ ଖରାପ କାହିଁକିନା ସବୁ ଦେଖିଥିବେ ଭିଡୁଆରେ ସବୁ ମାନେ ଡିଲ ମାରିଦେବେ କୁୁରକୁରି ଦେହରେ ସେ ସବୁ ଏମିତି ଥପ୍ଥଥପ୍ ହେଇକି ହୁଁ ମହମବତୀ ଭଳିଆ ପୁରା ତରଳିକି ଗଳିବ କହିବୁ ଜରି ଭଳିଆ ପ୍ଲାଷ୍ଟିକ ମିସୁଛି ଫୁଲ୍
ସେଇଟା ତ ତାପରେ ମାର୍କେଟ ରେ ଏବେ ଯାହା ସବୁ ଫେଗ୍ ପ୍ରଡ଼କ୍ଟ ଆସିଲାଣି ଆମର ବି ହେଲା ଆମର କୁରକୁରି ହେଲା ବି ଆଗରୁ ଯାହାବି ଆସୁଥିଲା ସି ଗୋଟେ ଟାଇପ୍ର ଏବେ ତ ଫେକ ପ୍ରଡକ୍ଟସ ଆସିଲାଣି ସେଗୁଡାକ ଖାଇଲେ ବି ଆହୁରି ଦେହ ଖରାପ ହେବ।
ହଁ ଏଇ ସବୁ ଆଉ ଏ ସବୁ ଦେହ ଖରାପ ହବ।
କୋଲଡ୍ରିଙ୍କ ସେରିକା ହେଲା ବି ସେ ଯଉ ଟାଇପ୍ ର ସବୁ କେମିକାଲ ମିଶା ଆସିଲାଣି ଆମର ସେ ନେଳି ନାଲି ଏ ସବୁ ରଙ୍ଗ କରିକି ଛାିଲଣି ଗଡା ଖାଇଲେ ବି ଆହୁରି ପିଇଲେ ବି
ହୁଁ ସିଏ ବି କମ୍ପାନୀର ଜଉ ସବୁ ତିଆରି ହେଉଛି ସେଗୁଡ଼ା ବି ଧୁଆ ଧୋଇଇ ବି ବେଶୀ ହେଉନଥିବ କେଉଁ ଦିନ କେମିତି ଦେଉଥିବେ କି ଦେଉନଥିବେ ବି ତା ଦେହରେ ବି
ସେଇଟା ଆମେ ଆଖିରେ ଆମେ ହଁ ସେଇଟା ଆମେ ଆଖିରେ ଦେଖିପାରୁ ସେ କି ଆମେ ତ ଯୋଉଟା ଆମେ ଆଖିରେ ଦେଖୁଛେ ନେଇ ନାଲି ବୋତଲରେ ଆମକୁ ମାନେ ଗୋଟେ ଆ ଆଖି କି ସୁନ୍ଦର ଲାଗୁଛି ଆମେ ଆଣିକି ପିଇଦେଲେ ଛୁଆ ବି ମାନେ ଏଇ ସବୁ ଜିନି ଦେଖିକି ସେମାନଙ୍କର ବି ଗୋଟେ ଆଗ୍ରହ ବଢୁଚି ସେମାନେ ବି ଜିଦି କରୁଛନ୍ତି ଆମେ ଯ ଜିନିଷ ଛଡା ପିଇବୁ ଆମେ ଏଇଟା ଖାଇବୁ ଆମେ ବି ବାପା ମା ମାନେ ମାନେ ଦବାକୁ ଏମିତି ସେମାନେେ ଜିଦି କରୁଛନ୍ତି ଯେ ବା ଦ୍ୟ ହେଇଯାଉଚେ କିନ୍ତୁ ଆକୁଚିଲି କିଣିକି ଦବା କଥା ଥାନ ମୁଁ ତ ବି କେତେ ଜାଗାରେ ମୁଁ ମନା କରିଦେଉଛି ଆଉ କଣ କରିବ ଏସବୁ ଦେହ ପାଇଁ ବହୁତ ଖେତି ଆଉ ପିଲାମାନେ ତ ଜିଦି କରୁଛନ୍ତି କଣ କରିବ ଏଇା ଆଚୁଲି ବନ୍ଦ କରିବା କଥା ଏଇବୁ ଜିନିଷ ଆକୁଚିଲି ଏରାକ
ମାର୍କେଟରେ ନ ଆସିବା ଭଲ ଆଗରୁ ସବୁ ଏଗୁଡ଼ା ବେଶୀ ସବୁ ଆସୁନଥିଲା ମାନେ ବହୁତ ଭଲରେ ରହୁଥି
ଆଗରୁ ସେଟା ଆଗରୁ ମାନେ ସେ କେତେବେଳେ ସବୁ ଥିଲା ଯା ଆମର ସବୁ ରିଏଲାକ୍ ପ୍ରା ପ୍ରାକୃତିକ ଜିନିଷ ଆମେ ଖାଇ ପାରୁଥିଲେ ଏବେ ତ ସବୁଥିରେ ଆମର କେମିକାଲ ମିଶାଇ ଆସିଲାଣି ଆଜ୍ଞା ଏବେ ତ ଯାହାବ ଯୋଉଟା ବି ଖାଇଲେ ଆମ ଦେଖ ପାଇଁ ସେଇଟା କ୍ଷତିକାରକ ହେଇଯାଉଛି ସାମାନ୍ୟ ଯଉଁ ତମେ କିଣ ଆଗରୁ ସବୁ ମାନେ ଆମର କମ ପଇସାରେ ଭଲ ଭଲ ଜିନିଷ ମିଳୁଥିଲା ଆଜ୍ଞା।
ହଁ ସାର ମସଲା ବି ଆଗରୁ ବେଶି ମିଶି ଶୁଣୁଥିଲେ ସବୁ ପନିପରିବା ଗୁଡ଼ା ଗାଁ ଗାଁରେ ବି ଗଛ ଲଗେଇକି ବାଡିରେ ବି ଲଗେଇକି ଖାଉଥିଲେ ଲୋକମାନେ ବହୁତ ଦିନ ବଞ୍ଚୁଥିଲେ ଏବେ ତ ସବୁ କ୍ୟାନସର ଆଉ ସବୁ କେତେ ପ୍ରକାର ରୋଗ ବାହାରିଲାଣି ଏ ସବୁ ଖାଇକି ପେଟ ରୋଗ ବହୁତ ଗୁଡାଏ ବାହାରିଲାଣି।
କଣ କରିବା ଆଉ ଏସବୁ କେମିକାଲ ମିଶା ଆମେ ଖାଦ୍ୟ ଖାଇବାକୁ ଆମେ ବାଧ୍ୟ ହଉଛୁ। ଯେ ତା ମାନେ ତା ବ୍ୟତୀତ ବି ଆଉ କିଛି ଚା ବାଟ ବି ନାହିଁ ଆମର। ଆଉ ବାଧ୍ୟ ହେଇକି ଆମେ ଖାଉଛି ଆଉ ସେ ଯୋଉ ପରିବାର ସବୁ ଆମର ଅ ରାସାୟନିକ ସବୁ ଆମର କରୁଛନ୍ତି ସେଥିପାଇଁ ମାନେ ପରିବା ମତି ସୁନ୍ଦର ହେଇକି ଜଲଦି ଜଲଦି ବଢି ଯାଉଛି ସେଗୁଡା ବି ଆମ ପାଇଁ ଦେହ ପାଇଁ ବି ବହୁତ ଖରାପ ମାନେ ମୁଁ ଭାବୁଛି ଯେ ତେ ପାରିବା କମ ସମୟ ମାନେ ଯେ କେତେ ବି ସମୟ ଟିକେ ଟିକେ ବାହାରିଛି ଆମର ଛାତ ଉପରେ ହଉ କି ବା ରେ ହଉ ଆମେ କିଛି କିଛି ପନି ପରିବା ଲଗେଇଲେ ମାନେ ଆମେ ଯେମିତି ଖାଇପାରିବା ସେଇଟା ଆମେ ସୁସ୍ଥରେ ରହିପାରିବା ମାନେ ମୁଁ ଆଜ୍ଞା।
ବି ରହିପାରିବା। କମ ତେଲ ମାନେ ସାର ମସଲା ଖାଇକି। ହ ହେଲେ ଏବେକା ଲୋକ ଏ ସବୁ ଏତେ ବ୍ୟସ୍ତ ଯେ ସେ ସବୁ ସୁ କାମ କରିବାକୁ ମାନେ ଇଏ ନୁହଁ ସବୁ କିଣି ଆଣିଲ କରିଦିଅ।
ଆଉ ମାନେ ଆଉ ଉ ମାନେ ପରି ରିଶ୍ରମ କରିବାକୁ ଆଉ କେହି ମାନେ ପସନ୍ଦ କରୁନାହାନ୍ତି ମାର୍କେଟ ର ଯିବା କିଣି ଆଣିବା ଖାଇଦବା ଆଉ କିଏ ପରିଶ୍ରମ କରିକି ଗଛ ଲଗେଇବ ପାଣି ଦବ ସେଥିରେ ଫଳ ଫଳିବ ତାପରେ ଯାଇକି ସେମାନେ ଖାଇବା ଉ ଏତେ କେ ପେସେନ୍ସ ନାହିଁ ଆଉ କାହାର ସେମାନେ ଚାହୁଁ କେମ୍ ତି ଜଲଦି ଜଲ ଦି ଯିବା ମାର୍କେଟରୁୁ କିଣ ଆଣିବା ଖାଇଦବା ଏତେ ପଶନ୍ଦ ଆଉ କେହି କରିବେନି ମାନେ ସବୁ ମାନେ ମାନେ ଇଏ ଟାଇପ ର ହେଇଗଲେଣି ଆଉ କ ମାନେ କ ଲେଜି ଟାଇପର ସବୁ ହେଇଗଲେଣି ଆଉ କେହି ପରିଶ୍ରମ କରିବାକୁ ମାନେ- ଏତେ ମାନେ ସେମାନେ କାମ କରୁଛନ୍ତି କିନ୍ତୁ ଏଇ ସବୁ କାମ
ଏଇ ସବୁ କାମକୁ ଆଉ ବେଶୀ ଆଗ୍ରହ ଦଉନାହାନ୍ତି ସେ। ସବୁ ମାନେ କାମ ଜବ୍ ଫବ ରେ ଏବେ ସବୁ କରି
ଆଜ୍ଞା ତା ଆମର ଚାଷୀ ମାନେ ବି ହେଲେ ସେମାନେ ବି ଏଇ ସବୁ ଜିନିଷ ଯେତିକି ବି କରୁ ଆମର ସେଥିରେ ବି ସାର ଫାର ଏ ସବୁ ଜିନିଷ ଚାଷ ଦଉଛନ୍ତି ଆମର ସେପଟେ ଗାଁ ପଟରେ ବି ଆମର ଚାଷ ହୁଏ। ସେପଟେ ଆମର ସବୁ ଭଲ ଜିନିଷ ବି ମିଳେ। ଏମି ଥିରେ ବି ଭରସା ନାହିଁ କାହାକୁ ହେଲେ ବି ତ ଆମେ ପୁରଣି ଖାଇକି ଆମେ ବଞ୍ଚିବା ନା ନାଇଁ କିନ୍ତୁ ସେପଟେ ଆମର ଚାଷ ବାସ ଏଇ ସବୁ ଆଉ।
ମାନେ ସାର ମସଲା ସବୁ ସବୁଥିରେ ଦେଇକି ବେଶୀ ବି ଫସଲ ବି ହଉନି କାହିଁକିନା ସାର ମସଲା ସବୁଥିରେ ଦେଇକି ସେ ମାଟି ବି ବିଷାକ୍ତ ହେଇ ଗଲାଣି।
କମରା କୀଟନାଶକ ଏରା ସବୁ ପଡ଼ିପଡ଼ିକା ସେ ମାଟି ବି ମାନେ ବିଷାକ୍ତ ହେଇଯାଉଛି ପରିବା ବି ଖାଇଲେ ବି ତାକୁ
ଏ ମାନେ ଜିଆ ବି ମରି ଯାଉଛନ୍ତି ମାଟି ସେଥିରୁ ଜିଆ ରହିଲେ ସିନା ଫସଲ ଭଲ ହବ ଜିଆ ବି ରହୁନାହାନ୍ତି ସେଥିପାଇଁ ଏ ସବୁ ଆଉ।
ଆଉ କଣ କରିବା ଆପଣ ଆମର ସେପଟରେ ବି ଆମର ନଦୀ କୂଳ ମାନଙ୍କ ଆମର ପରିବା ଚାଷ ହୁଏ ଆଉ ସେପଟେ ବି ଆମେ ମାନେ ଥିଲାବେଳେ ଗାଁରେମେ ସେପଟେ କିଣିକି ଆଣିକି ଖାଉ ଆମର ହାଟ ହୁଏ ସେପଟେ ଆମର ବାଙ୍କି ଆଜ୍ଞା ବାଙ୍କି ଆମ ସେପଟେ ସବୁ ହୁଏ ଆମର ନଦୀ ଆମର ସେ ମହାନଦୀ କୂଳରେ ଆମର ସେପଟେ ହୁଏ ଆମର କୋବି ହେଲା ବନ୍ଧାକୋବି ଫୁଲକୋବି ବାଇଗଣ ଆମର ଯାହାବି ହେଲା କଖାରୁ ଏଇ ସବୁ ଜିନିଷ ସବୁ ପୋଟଳ ବାଇଗଣ ଅହ ଟମାଟୋ ହେଲା ଆଉ ସେ ଯୋଉ ଆମର ଗୁଆଁର ଜାଣିଥିବେ ଯୋଉଟା ଆମର ଛୁଇଁ ଟାଇପ ର ଥାଏ ସେଗୁଡା ସବୁ ଆମର ସେଟା ସବୁ ଆମର ସେପଟେ ଚାଷ ହୁଏ।
ହଁ। ଏଇସବୁ ଆଉ।
ଆଉ।
ହଁ।
ସେପଟେ ଆମର ସବୁମାନୋନେ ବେଶୀ ସେପଟେ ଲାଭ ବି ରଖନ୍ତିନି ଆମର ସବୁମାନୋନେ କମ ରେ ବି ଆମେ ସେପଟରେ ପାଇପାରୁ ଏପଟେ ତ ମାର୍କେଟ ରେ ଆମର
ସିଏ ତ ସବୁ ବହୁତ କମ ରେଟ୍ ଆଣିକି ଦି ଗୁଣା ରେଟ ରେ ହିଁ ଁ ବଡ ହଉଛନ୍ତି ପଇସା ରେଟ ଦଉ ଇଏ କରୁଛନ୍ତି
ସେପଟେ କିୁ ଆମ ଗାଁ ପଟରେ ଆମ ସବୁ କମ ରେ ଆମେ ପାଇପାରୁଛୁ ଭଲ ଭଲ ଜିନିଷ ମାନେ ଆମର ଫ୍ରେଶ ଜିନିଷ ଆମେ ପାଉଛୁ ଏଠି ମାନେ ପଡି ପଡି ପରିବା ତାକୁ ପାଣି ଛିଞ୍ଚି ଛିଞ୍ଚି ଆପଣ ଏଠି
ଏବେ ତ ଯୋଉ ଗୋଟେ କି ସ୍ପ୍ରେ ବି ମାରି ଦଉଛନ୍ତି ପରିବା ବହୁତ ଦିନ ପଲତା
ତେଜ ଦେଖା ଯାଉଛି ମାନେ ପୁରା ଫ୍ରେଶ ଦେଖା ହଉଛି ପରିବା କିନ୍ତୁ ଆମର ସେପଟେ ଆମର ନଗଦ ଗଛ ଛରୁ ତୋଳିକି ଆଣିଲେ ଆମର ସେପଟେ ଆମର ଫ୍ରେଶ ପରିବା ମିଳିବ ଆମର ପୁରା ସକାଳ ତୋଲା ପରିବାଟା ଆମେ ଦଶଟା ବେଳକୁ ଆମେ ପାଇପାରୁଛୁ ଆମ ସବ ଗୁଟେ ଚାଷୀ ଅଛି ଅଛନ୍ତି ନା ଆମେ ବି ପାଇପାରୁଛୁ ହଉ ଯାହା ହଉ ପଛିିକେ ଖାଇକି ତ ପୁଣି ବଞ୍ଚିବା ନା ନାଇଁ ଏମିତି ଆଉ ପନିପରିବା ଆମେ ଗାଁ ପଟରେ ଗଲେ ବି ଆମେ ସେପଟରେ ପନିପରିବା ଆମେ କିଣିକି ନେଇକି ଆସି ଆସୁରି ଆମେ ଏପଟକୁ ଭୁବନେଶ୍୍ୱର
ହଁ
ଆମେ ଗୋଟେ ଫ୍ରେଶ ପରିବା ଯିଏ ବି ହଉନା କାହିଁକି ଫ୍ର ପର ଟିକେ ତାଙ୍କୁ ଖାଇବାକୁ ବି ଭଲ ଲାଗେ ଆପଣ ହୁଁ ତାପରେ ଆପଣ ବି ବରେ ଗୋଟେ ଗଛ ଲଗେଇବେ ବାଡିରେଜେ ଲଗେଇବେ ତା ଦେହରେ ଫଳ ଫଳିଲେ ହ ପାଣି ଦେବେ ମାନେ ତାର ଯତ୍ନ ନେବେ ତା ଦେହରେ ଫଳ ଫଳିଲେ ଆପଣ ଗୋଟେ ଯେତେବେଳେ ଛିଡକି ଖାଇବେ ଆପଣଙ୍କୁ ବହୁତ ଖୁସି ଲାଗିବ ଯେ ମାନେ ଏଇଟା ଆମର ମୋ ପରିଶ୍ରମର ଫଳ ହୋଇଥା
ହଁ କେମିତି କଥାରୁ କୁହନ୍ତି ପରିଶ୍ରମର ଫଳ ସେଇଟା ବି ଏମିତି ପୁରା ଆଃ ଗଛରୁ ହେଇଥିବ ତୋଳିକି ଆଣିକି ଖାଇଲେ ସେମତି ଲାଗିବ ପରିଶ୍ରମର ଫଳ ପାଇଚି ମୁଁ।
ସେଇ ଟାଇପର ଆମର ଗଛ ବି ସେମିତି ଆମେ ବାରିରେ ଯଦି ଛାତ ଉପରେ ହେଲା କିଛି ବି ଆମେ ମାଟି ହେରିକା ନେଇକି ବି ଆମେ ଏମିତିରେ ବି ଆମର ପନିପରିବା ଟିକେ ଟିକେ ବି ଲଗେଇଲେ ଆମେ ବି ମାନେ ଗୋଟେ ଗୋଟେ ସେଥିରୁ ପନିପରିବା ପାଇପାରିବା ମାନେ ସପିସେଣ୍ଟ ନ ହଉ କିନ୍ତୁ ଯେତିକି ବି ହଉ ଆମେ ତ କିଛିଟା ସେଥିରୁ ପନିପରିବା ପାଇପାରିବା ନାଁ ନାଇଁ? ଛାତ ଓପରେ ଏଇତିରେ ବି ମାନେ ସବୁଥିରେ ଲଗୋଉଚନ୍ତି ବି ଆଜିକାଲି ଆଉ କେହି ମାନେ ଯାହାର ତ ଟାଉନ ଜାଗାରେ ବି ମାନେ ବାରି ବାଡ଼ି ହେରିକା ବି କିଛି ନାହିଁ ସେମାନେ ବି ଛାତ ଉପରେ ଏମିତିରେ ବି ରଖିକି ମାଟି ଫାଟି ବସ୍ତାରେ ସେମାନେ ବି ସବୁ ପ୍ରକାରିଆ ଲଗେଇ ପାରୁ ଯେନ୍ତି ଗଛ। ଧ ହେଲା ବାଇ ଦିଅଣ ହେଲା ଆମେ ସବୁ ପ୍ରକାରିଆ ଗ ଛ ବାଲକୁନିରେ ତ ଆଜିକାଲି ବି ଗଛ ଲଗେଇ ଦୋଉଚନ୍ତି ଆମର। ସବୁ ମାନେ ରଖିକି କୁଣ୍ଡରେ ହେରିକା ମାଟି। ଧନିଆ ଗଛ ହେଲା ସେ ଯୋଉ ଲ ତା ଟାଇପ୍ ର ଗ ଛ ହେଲେ ବି ଲଗେଇ ଦୋଉଚନ୍ତି ସେଥୁରୁ ତ ସେମାନେ କିଛିଟା ଯୋଉ ପତ୍ର ତୋଳିକି ଖାଉଛନ୍ତି ତାଙ୍କୁ ସେଇଥିରେ ବୋହୁତ ଖୁସି ମିଳୁ
ହଁ ହଁ ଏବେ ବି ଫୁଲ ଗଛ ବି ବୋହୁତୁ ପ୍ରକାର ସଜେଇବା ପାଇଁ ବି ଗଛ ତ ଓପର ମାନେ ଛାତ ଓପରେ ଲଗୋଉଚନ୍ତି ତା ଅପେକ୍ଷା ଏ ସବୁ ଆମେ ପନିପରିବା ଯୋଉ ଖାଉଚନ୍ତି ତାକୁ ବି ଲଗେଇଲେ ବୋହୁତ ଭଲ ହୁଅନ୍ତା।
ହଁ ପନିପରିବା ଲଗେଇଲେ ବି ଆହୁରି ଭଲ ଫୁଲ ବି ଆମର ଯେହେ ତୁ ଆମେ ଗୋଟେ ଫୁଲ ଆମେ ମାର୍କେଟରେ ରହୁଚେ ଫୁଲ ଆମେ ପାଇପାରୁନେ ତମେ ଛାତ ଉପରେ ବି ଲଗେଇଲେ ଫୁଲ ବି ଲଗାନ୍ତୁ କିଛି ଅ ସୁବିଧା ନାହିଁ ସେଡ଼ା ତ ସୁନ୍ଦ ପ୍ରକୃତିର ସୌନ୍ଦର୍ଯ୍ୟ ସେଇଟା ଫୁଲ ବି ଆମର ଠାକୁର ପୂଜାରେ ଆମର ଲାଗିବ ଫୁଲ ବି ଲ ଭଲ କିନ୍ତୁ ତା ସାଙ୍ଗେରେ ଯଦି ବି ପନିପରିବା କିଛି ଲଗେଇ ପାରିଲ କିଛିଟା ଆପଣଙ୍କୁ ବି ବୋହୁତ ମାନେ ଭଲ। ଏଇ ଟାଇପର ଆଉ ହ ହଉ ମାଡ଼ାମ ନମସ୍କାର ଆପଣଙ୍କ ସାଙ୍ଗେ କଥା ହେଇ ଭୋଉତ୍ ଭଲ ଲାଗିଲା। ଧନ୍ୟବାଦ।